ଲଗେଇଛି ନା ସେଲଗ
ହ୍ୟାଲୋ କଣ କରୁଛ?
ଏଇ ଟିକେ ଆଣିଥିଲି ଛତୁଆଜେ ଚଲାଉଥିଲି ଟିକେ ହୁଁ ଆପଣମେ
ମୁଁ ଏଇଠି ଛାତ ପ ଟିକେ ବୁଲୁଚି ଆଉ। ବର୍ଷା ଛାଡ଼ିଗଲା ବର୍ଷା ହଲା ତ ଛାଡ଼ିଗଲା।
ଏ ଏପଟ ଅଳ୍ପ ଅଳ୍ପ ବର୍ଷା ହେଲା ମ ପୁରା କମ୍ ବର୍ଷା ହଏ। ଛାଡ଼ିଗଲା ଶିଘ୍ର ଛାଡ଼ିଗଲା।
ହଁ ବା।
କାମ ସରିଗଲାଣି?
ହଁ ଏଇ ଘର ଝାଡ଼ ମାରିକି ସିଲେଇ ଟିଏ କଲି ଥୋଇ ଦେଇକି
ସେଲେଇ କାମ ସରିଗଲା ନାଁ?
ଆଉ ହେ କାମ ସରିଲା କୋଉଠେ ଆହୁରି ଅଛି। ଆଉ ଜଣେ ମଛା ଆଣିଦେଲାଇଁ ସରୁନି ନାଁ। ନାଇଁ ବା ସରୁ ସରୁକା ଆଉ ଅଡ ଗୁଡ଼ା ଆଣିକି ଗଦେଇଦେଲେ।
ଆଉ ହଉ ବିଦ୍ୟାଟା ଶିଖିଚ ବୋଲି ତ ଆଣିକି
ସାରିବା ପାଇଲନେ ଏଇ ପାଟି କରୁଛନ୍ତି।
ଏ ତମ ଛୁଆର ବି ଖର୍ଚ୍ଚ ଉଠି ଯାଉଥୁବ ନାଁ ନାଇଁ?
କବେ ଏ ଏତେ ଇଏ ହନା କବେ ଖାଇବିକି ମାରଲେହାରି। ଚୁନିଆ କିଛି ଦରକାର ନାହିଁ ହଁ। ଏ ମାଟି ଅସନି କନେ ଗୋଡ଼ ହାତ କଁ ହବ ଅଁ ଖାଉ ଆ ମୁଁ କାଲି ହଁ ବସିଚି ତ ଆଉ କଁ କରୁଚି କି ଚାରିଟା ଅଳୁକୁ ତମ ଦିନ ଜା କରୁନି ଚାରିଟା ଅଳୁ ଟିକେ କରୁଚି ଆଉ କଣ?
ହୁଁ ହୁଁ ହଁ ବସିବା ଅପେକ୍ଷା ସେ ଜାଣିଚ ତ ନ
ହୁଁ ଏ ରାଗ ହଣି
ହଁ
କହିଆରୁ ମିସିନ୍ ଟେ ଆଣିଦେଲେ। ହଁ ତାର ସେ ଏବେ ଯୋଉ ଟିକେ ସିଲେଇ ଫିଲେଇ ଅଧିକା ଟିକେ କରିଦଉଚି
ହଁ ହଁ।
ଆଟି ବସୁନି।
ହଁ ଟିକେ ତ ଅଳ୍ପ ସିଲେଇ ହେଲେ ଶିଖିଗଲାଠୁ ସମସ୍ତେ ଆଣିକି ଗଦେଇଦେବେ।
ହୁଁ କହିଲେ ଓହୋ ଶହେ ପଚାସେ ପାଇବ ଯେ ଏଇଥିରେ ଲାଗିଚି। ମୁଁ କହିଲି ଆରେ ପାଇବାରେ କିଛି ନାହିଁ ତମର କହିଲା ନାଖେ ଉଁ ଉଁ ମା ମାସରେ ମଜୁରୀ ମୋର ପାଖୁରୁ କୋଉଟା କାଣିଆ ହବନେଇ। ଏ ପାଇବାରେ କିଛି ନାହିଁ ଏଟା ଗୋଟେ ଖୁସି ବସିଚି ତ ଟାଇମ୍ କ କଣ ଦିିପହରେ କଣ କରୁଚି ଦିପହରେ ଟିକେ ଶୋଉଚି ଉଠିକି କଣ କରିବି ଆ ମୋବାଇଲି ମୋବାଇଲ୍ କେତେ ଦେଖିବ ବସ୍ ତି ଯା ମ ହାଡ଼େ ମୋବାଇଲ୍ ହଁ କେତେବେ ଦେ ଦେଖିବ ପୁଅ ସ୍କୁଲ୍ ଯାଉ ଚି ହାରି‌ ଆ ମୁଁ କଁ କରିବି?
ହୁଁ ଏକୁଟଆ ଘରେ କଁ କରିବ?
ହୁଁ। ଏଥିପାଇଁ କହିଲି ଟିକେ ଆଇଁଲେ ଟିକେ ଟିକେ କରିବା ଆଉ କଣ ବସିଚି ତ ଆଉ।
ଓହୋ ଆଜି ରୋଷେଇ ସବୁ କଣ ହେଇଥିଲା?
ରୋଷେଇ ସକାଳେ ମାଛ ହେଇଥିଲା। ପୁଟଳ ଆଳୁ ଭାଜିଥିଲି ଆଉ ଭାତ ତ ସେ ପାସ ନାହିଁ ବି ଲିଆ ବଢ଼ି‌‌ଆ ପକାହେଇଥିଲା ଯା ଏରା ଛାଣିଥିଲି ଆଉ।
ହଁ ନିଜେ ପକେଇଥିଲ?
ହଁ ନିଜେ ପକେଇଦୋଉଚି।
ଭଲ ଲିଆ ବଟା ଭଲ ଫାଇନ।
ଏଆଡ଼େ ତ ଆମ ଗାଁ ଏଆରେ ଲିଆ ବଢ଼ି ମୁଡି଼କି ସବୁ ପକଉଚନି। ପାମ୍ପଡ଼ ହୁଁ ହୁଁ।
ପକେଇଥିଲି ପାମ୍ପଡ଼ ବଡ଼ି କେତେ ପକାଇଥିଲେ ଏବେ ସରଲା।
କଁ କହିଲ?
ପାମ୍ପଡ଼ ବଡ଼ି ପକେଇଥିଲେ ଏବେ ସରିଲା ହୁଁ।
ପକେଇଥିଲ ନାଇଁ କୋଉଠି ଶୁକେଇଥିଲ?
ଛାତରେ।
ଛାତକୁ ଯାଇକି ସ
ହୁଁ ଲୁଗପଟା ତ ସବୁ ଛାତରେ ଶୁଖା ହଉଚି ଆଉ। ଛାତରେ ନେଇ ଶୁଖା ହଉଚି ସବୁ ଏ ତିନି ଚାରି ତାଲା ହେଇଯାଆନି। ହଁ ଏ ଡେଲି ଯାଉଚି ତିନ ଚାର ଥର ଲୁଗା ପଟା ନେଇ
ଆଉ ଗୋଡ଼ ହାତ କଣ ହ
ଆ ବିନ୍ଧୁଚି ଏବେ ଗୋଡ଼ ଆଗୁରୁ କି ଛି ହଉନଥୁଲା ଏବେ ତ ଡେଲି ବାଲ୍ଟି ବାଲ୍ଟି ସଫା ଅରିବୁ ଡେଲି ମାନେ ତିନି ଚାରି ଥର ଯିବାକୁ ପଡୁଚି ଯାହେଲେ ହଁ ସ ମସ୍ତଙ୍କର ତ।
ସମସ୍ତଙ୍କର କଲା ଅଳୁକୁ ହବନି ବାଲ୍ଟିଏ ହା ବୁରା।
ଏଲାଗେ ସଫା କରୁଚ ମୁଁ କହିଲି ହଁ ଡେଲି ଏମିତି ଆସିନେ ସର୍ଫ ଦେନେ ସା ତ କେଜି ସାତ କିିଲୋ ଲେଖା ଆଷ୍ଟିଗ
ଆକାବେଳେ ଆଣିଚ ହାରି ଆଉ। ଆମର କିଲିକିଆଟା ଆସୁଚି ସରିଲେ ବପୁଣି ଆଉ କିଲ
ହଁ ଏଇ ଅର୍ଡ଼ର କରେଇଥିଲୁ ଯେ ଜଣେ ଆଣିଥିଲେ ଯା ବଡ଼ଟେ।
ହଁ ଭଲ ଏମିତି ସଫା ତ ସବୁବେଳେ ହଉଚି ଆଉ।
ଡେଲି ଡେଲି।
ହୁଁ। ହଉ ଆସ କେତୋଳେ ଦଶପଲ୍ଲା ହେଲା।
ହଁ ଯିବା ଯିବା ଲଙ୍କା ପୋଡ଼ି ଯାତ୍ରା ଦେଖିବାକୁ ଆଉ।
ବଢ଼ିଆ ହଉଚି ଦେଖେ ଦେଖି ମୋବାଇଲ୍ ହେଲା ଉ ଦଶପଲ୍ଲା ଲଙ୍କା ପୋଡ଼ି ସର୍ଚ୍ଚ କରିବ ଦେଖିବ କେନ୍ତି ଯାତ୍ରା।
ହୁଁ ଯିବା ଏ ସେ ମୋ ନଣନ୍ଦ ସବୁ ବର୍ଷ ଡା ହନିଏ ମୁଁ ଯାଇନି ଛୁଆ ଯାଇ
ଭୀମରା ବି ଏଇଆଡ଼େ ଅଛି ମଦରାଜପୁର। ନଲେ ମଦରାଜପୁର ଆହୁରି ସୁନ୍ଦର ଲାଗିବ। ଯାଇଚ କେବେ? ହଁ।
ଏନି।
ମଦରାଜପୁର ଦେଖିବାକୁ ଗଲେ ମାନେ ସବୁ ଯେତକ ଠାକୁର ମଦରାଜପୁରରେ।
ଅ ହ ସେଇଠି ଆମ ଗାଁ ପାଖରେ ହେଲେ ବି ଯାଇନି। ପୁରା ପାଖାପାଖି ହୁଁ। ଯାଇଚ ସେଇଠିକି?
ହଁ ଗଲୁଣି ଆମେ ଦି ତିନିଥର ଗଲୁଣି ଆମ ଏଇ ଗାଁ ଆଡ଼େ ଗଲା ଅଳୁକୁ ତ ବା ଟରେ ମଦରାଜପୁରଟା ହଁ ମଡ଼େ ହିଆ ଲାଗୁଚି ଦେଖିଆକୁ ବାଏ ଲୋକ ଯାଉଚନ୍ତି ହେଠି ପୁରା। ଯାତ୍ରା ବି ହଉଚି ଭଲ ଲା ପଞ୍ଚୁ ପାଣ୍ଡବ ଦ୍ରୌପଦୀ ବସ୍ତ୍ର ହରଣ ହଁ ଶିବ ଠାକୁର ସବୁ ଠାକୁର ହେଠେ।
ହଁ ତମ ଗାଁକୁ ତମ ଗାଁ ନାଁ କଣ କହିଲ।
ଏଇଟା ତ ଦଶପଲ୍ଲା ମଧ୍ୟଖଣ୍ଡ।
ହଁ ମଧ୍ୟଖଣ୍ଡ ନାଁ?
ଆଉ ଉଁ ହେଇଟା ଆମ ଗାଁ ବୋ ପାରଗାଁ ତରୁଆଲ।
ଓହୋ ତମ ମଧ୍ୟଖଣ୍ଡ ଆମ ଗାଁ ବା ଲାଗିଚି ଆମ ବାପଘର ଗାଁ।
କୋଉ ଗାଁ?
ସିଙ୍ଗିଆଡ଼ି। କୁସ୍କା ସିଙ୍ଗିଆଡ଼ି ସବୁ ଲାଗିଚି ବା ଜାଣିଥିବ ନାଁ ଶୁଣିନ କେତୋଳେ?
ହଁ ମୁଁ ଶୁଣିଚି ସିଙ୍ଗିବାଡି଼ ଶୁଣିଚି।
ହୁଁ ହୁଁ ସେଇ ପାଖରେ ବା ପାଖାପାଖି ହୁଁ ହୁଁ ପାଖାପାଖି ସବୁ।
ହଁ ତମ ଗାଁକୁ ଯେତେବେଳେ ଆସୁଛ ବି ଆସୁନ ହେରି ଦଶପଲ୍ଲା ଡ୍ୟାମ ଅ ଯୋଉ କଣ କହିଲ
ମୁଁ ଏବେ ଯାଇନି ଯାହା ଯାଇଥିଲି ଗୁରୁବାର କୁ ଯାଇଥିଲି ମାଣବସାକୁ ସେତିକି ଆଉ ଯାଇନି ଏବେ।
ଦଶପଲ୍ଲା ଲଙ୍କା ପୁଡି ଯାତ୍ରା ଦେଖିବ ବଢ଼ିଆ ଯାତ୍ରା ହଉଛି।
ତମପଟେ ସବୁ କାର୍ଡ ଦେଇ ସାରିଲେଣି।
କୋଉ କାର୍ଡ କହିଲ।
ଏ ଯୋଉ ରାସନ୍ କାର୍ଡ।
ଏଇ ରାସନ କାର୍ଡ ନୂଆ ନା ନା ଦେଇନାହାନ୍ତି।
ଦିଆ ହେଇନି।
ନା।
ହୁଁଉ। ସେ ଏବେ ଯିବାର ଅଛି ଆହୁରି ଏ ଛଅ ସାତ ଦିନ ତଳେ ଯିବି ଗାଁକୁ ଆଉ।
ଗାଁକୁ ଆସିବ ହଁ ଆସ ଆସିକି ଯଦି ଭୀମ ମରା ପାଞ୍ଚଶହ ଆଶ କେ ଯୋ ଭୀମରା ଭୀମ ଆଉ କଣ କହିଲ ମହାବୀର ଖୋଲ ଦସପଲା ଡ୍ୟାମ ଏରା ସବୁ ବୁଲିକି ଯିବ ହେରି।
ଏଛୁଆ ଥିବେ ମୁଁ ଯିବି ବା ହେଁ ହେଁ ଏକା କୁଆଡ଼େ ବୁଲିବି। ଆଉ କଣ ଗୋଟେ କାମରେ ଯିବି ଆସିବି ତା ପର ଦିନ ଯାଇକି ଟ୍ରେନ ରେଉ
ହଁ ମୁଁ ଟ୍ରେନ୍ ତ ପୁରା ଡାଇରେକ୍ଟ ଯାଉଛି
ଟ୍ରେନ୍ ଯେ ଆମର ଷ୍ଟେସନ ବହୁତ ଦୂର ହେଇ ଯାଉଛି।
ହୁଁ ଆମର ଷ୍ଟେସନ୍ ଏଇଠି ଦଶପଲ୍ଲା ଅନ୍ଧାର ଗୋଟେ। ଏଇଠୁ ବସିଲେ ଡାଇରେକ୍ଟର ଷ୍ଟେସନ ଭୁବନେଶ୍ୱର ଷ୍ଟେସନ।
ଆମର ଏଇଠୁ କୋରଡା ଗଲା ବେଳକୁ ସେଇଠୁ ବି ଅଧିକା ମାନେ ବହୁତ ବହୁତ ବାଟ କୋରଡାଠୁ। ହୁଁ ଭଦ୍ରକଠୁ ସେଇଠୁ ପୁଣି ଅଟୋ କଣ ନେଇଯାଉଛି ଶହେ ଦେଢଶହ ଟଙ୍କା ନେଇଯାଉଛି ଲଭ କଣ?
ହଁ ନାଇଁ ଏଇଠୁ ଭୁବନେଶ୍ଵର ଯଦି ଯିବ ତିରିଶ ଟଙ୍କା ଲେଖେ।
ମ ଏଇ
ସେଟା କଣ ପାଖ ବାଟ ହେଇଛି ଦଶପଲ୍ଲା ରୁ ଭୁବନେଶ୍ୱର। ଯିବ ଗଲେ ତିରିଶ ଟଙ୍କା ହଁ ଟ୍ରେନରେ ଗଲେ ତିରିଶ ଟଙ୍କା ଏମିତି ରେ ଗଲେ ଶହେ ଦେଢଶହ ଟଙ୍କା।
ହଁ ଆମର ଏମିତି ପଚିଶ ଟଙ୍କା ଦ ପଚିଶ ଟଙ୍କା ସେଇଠୁ ଦେଢ ଟଙ୍କା ନେଇଯାଉଛି।
ହୁ ବର୍ଷା ହଉଥିଲା ତ କହିଲି ଛାତ ବେଳକୁ ଯିବି ହେରି ଯାଉଛି ରି ବୁଲାବୁଲି
ହଁ ଅସେଲେ ବୁଲିକି ଯିବ। ଦରେଇ ଦୁମି।
ଯିବି ଯାଇକି କୋଉଠି କହିଲ ଦଶହରାରେ ଦଶହରାରେ।
ଦଶହରା କୁ ଆସ ବଲା ବୁଲି ହେଇକି ସବୁ ଯିବ ଆଉ।
କଣ ରୋଷେଇ ହେଇଥିଲା ଆଜି?
ଛତୁ ତରକାରି ହେଇଥିଲା।
ହୁଁ। ଆଉ ରାତିର ଖାଇବା?
ରାତିରେ କଣ କରିବି ରୁଟି କରିକି ଭାତ କରିବି ଏମିତି ଠିକ ନାହିଁ ଆଜି?
ହଁ କଣ କରିଦବ ଆଉ?
କରିବା ଆଉ।
ହୁଁ ଆମର ଭାତ କାଲି ର ରୁଟି ହେଇଥିଲା ଦିନେ ଛଡା ଦି ଦିନି ଛଡା ଏମିତି ରୁଟି ହଉଛି ଆଜି ଭାତ ହବ।
ହୁଁ ଆମ ସିଲେଇ କର ବସିକି କେତେ ସମୟ ଅଟା ଚକଟିକି ରୁଟି କରିବ ସବୁ।
ହୁଁ ନାଇମ। କାଲି କରିଥିଲି କାଲି କରିଥିଲି ରୁଟି କଲାଲୁ କାଲି ଏମିତି କଲା ଏଳେକୁ ନଅଟା ହେଇଗଲାଣି ନଅଟା କଲି ଖାଇ ପି ଶୋଇଲା ବେକୁ ସାଢେ ଦଶଟା ହେଇଗଲାଣି
ହୁଁ ସେମିତି ହଉଚି ଆଉ ଆମର ବି। ରୁଟି କଲେ ହେନ୍ତି ଉଁ ମେଞ୍ଚେ ନ କଲେ ହଉଚି କି?
ହଁ ପା। ଏ ବାପା, ବୋଉ, ପୁଅ, ମା ସେଠି ଚାରିଜଣ ହେଇଯାଉଚୁ।
ହଁ ମେଞ୍ଚେ ନକ୍ ଚକଟିଲେ ହବନି। ଆସୁଚୁ ଦଶରାକୁ ବୁଲିଆକୁ ଆସିବ ଲିଙ୍ଗରାଜ ମନ୍ଦିର। କେଦାରଗୌରୀ, ଧଉଳି ଆଉ ଏପଟେ ଯୋଉ ରାମ ମନ୍ଦିର ସ
ଉଁ ଯାଇଥିଲୁ ସବୁବେଳେ ଆଡ଼େ ବୁଲି ଆଉ ଟିକେ ଟିକେ ଗଲେ ଆଉ ରି କେତେ ସବୁ ଆଡେ ବୁଲାବୁଲି କରି ଏ ମତେ ତ କହିଲେ କହିଲେ ରହିଯା ପୁରୀ ଯୋଉଦିନ ଗଲୁ କହିଲେ ରହିଯା। ଏଖାନି ଯିବାହାରି ନନ୍ଦନକାନନ ସିଆଡେ ଧଉଳି ଟିକେ ଦେଖିକି ଯିବାହାରି ଇସ୍କନ ହେକା।
ଫାଇସ୍ କୁନୁ
ଲେ ଆମ ଥାଉ ଆଉ ରହିଲା ବେଳକୁ ପୁଅର ପାଠପଢ଼ା ଲସ୍ ହବ। ଆଉ କେତେବେଳେ ଆଇଲେ ଯିବା ବୁଲିବା ଆଉ। ପୁରୀ ରେ ଦି ଦିନ ରହିଗଲୁ। ଆଉ ବୋଉ ଗାଁ ଠି ବୋଉ ହେନ୍ତି କ କହୁଚି ଯିବାକୁ ଯେ ମୁଁ ହେଁନ୍ତି ଯାଇ ପାରୁନି।
ଆଉ ପୁରୀ ଦି ଦିନ ରହିଲ? ପୁରୀରେ ଦି ଦିନ ରହିକି ବୁଲାବୁଲିି କରି ଆସିଲ।
ହୁଁ।
ନାଇଁ ହଁ ରହିକି ଠାକୁର ଦର୍ଶନ କଲ। ଭଲର ସେ?
ହଁ ଦି ଦିନ ଯାକ ଠାକୁର ଦର୍ଶନ ପୁରା ଏ ଭିଡ ଥିଲା। କିନ୍ତୁ ଉଁ ଦର୍ଶନ କରି ହ ହଉଥ ହେ ଆଉ ମାନେ ଲାଇନରେ ଯିବାକୁ ପଡୁଥିଲା ଆଉ। ହୁଁ ହୁଁ।
ସବୁବେଳେ ସେଇଟା ଆଉ କେତେବେଳେ ଫାଙ୍କା କି। ଓହୋ ହଉ ଭଲ।
ମୁଁ ସେ ଏତେଥର ଯାଇଚି ଯୋଉ ଠାକୁରଙ୍କ ଯୋଉ ଉଁ ଜଗନ୍ନାଥଙ୍କ ରୋଷେଇ ଘର ଏଇଗୁରାକ ସ କିଛି ଦେଖିନଥିଲି। ଏଇଥର ଗଲି ସବୁଆଡେ। ହଁ ଏଥର ଗଲେ ସବୁଆଡେ ବୁଲିକି ରୋଷେଇ ଘର ଆଉ ସବୁଆଡେ ଦେଖିକି ଆଇଲି। ଉଦ୍ୟାନ ଏଥର ସବୁ ଆଡେ ବୁଲିକି ଆସିଥିଲୁ। ହୁଁ।
ନାଇଁ ପୁରୀ ଗଲେ ବି ଆସିଆକୁ ଇଚ୍ଛା ଲାଗୁନି।
ନା ବା ଭଲ ଲାଗୁଚ୍ କିନ୍ତୁ ଦେହ ମୁଣ୍ଡ ପୁରା ଦ ଚାଲି ଚାଲି ଉଁ ଚଲା ବାଟ ଟିକେ ଅଧିକ ପଳୁଚି। ଚାଲି ଚାଲି ଗୋଡ ହାତ୍
ହଉ ରଖିଦଉଚି ପରେ କଥା ହବା ଆଉ। ରଖୁଚି? ହଁ।